ଶୁଭସନ୍ଧ୍ୟା।
ଶଭସନ୍ଧ୍ୟା ଶୋଭସନ୍ଧ୍ୟା କଣ କରୁଛନ୍ତି ସାର୍?
ମୁଁ ତ ଏଇଠି ଘରେ ଟିକେ ବସିଥିଲି ଆଉ କଣ କରିବି।
କାହିଁକି ବସିଛନ୍ତି ଛିଡ଼ା ହୋଉନାହାନ୍ତି।
ହଁ ଛିଡା ହେଇ ପଡିବି, ହଁଉ ଠିଆ ହେଲି ତାପରେ?
ହ।
ତାପରେ କୁହନ୍ତୁ କଣ କରିବେ?
ନାଇଁ ପିଆ ହୁଅନ୍ତୁ ବୁଲନ୍ତୁ ଯାହା ଇଚ୍ଛା ହଉଛି କରନ୍ତୁ।
ଓ କିନ୍ତୁ ବହିବିନି।
ଆପଣ ବି ଖୁସି। ବସନ୍ତୁ କି ଠିଆ ହୁଅନ୍ତୁ ଶୋଇ ପଡନ୍ତୁ କିଛି କଥା ନାହିଁ।
ହଉ ଠିକ ଅଛି ଆପଣ କଣ କରହୁଥିଲେ।
କିଛି ନାଇଁ ଶୋଇଛି ଲାଇଟ ପଳେଇଲା ମତେ ଗରମ କି ଗରମ ଲାଗୁଛି।
ଭଲ ହେଇଚି ନାମ ନେ ଆଉ କଣ ଖବର କହ।
କୀଛି ନାଇଁ ଖାଇକି ଶୋଇଛି କଣ ହେଲା?
କଣ ଖିଆପିଆ କଲୁ କ?
କଣ ଖିୟାପିଆ କରିବି ହେ ଟେ ହେଇଥିଲା ଖିଚିଡି। ବର୍ଷା ପାଗ ଟା ତ।
ଖିଚିଡ଼ି
ହଁ
ହ ହୋ
ବର୍ଷା ପାଗ ଟା ଟିକେ ଦେଖୁଛୁ।
ପକୁଡି ପକୁଡି କରେ ବର୍ଷ ପାଗରେ ପ କୁଡ଼ି ଭଲ।
ହଁ ହରା ଏଇଟା ଏକା ଇଚ୍ଛା ହଉଛି ପକୁଡି ଫକୁଡି କଣ କରିନା ଖାଇବା ପାଇଁ। ହୁଁ ଲାଉଛି କରିବା ନହେଲେ ଆଉ।
ହଉ ଆଉ କଲେ କହିବୁ ଆଉ ଯିବି ମୁଁ ବି।
ହଉ ହଉ ଡାକ ମୁଁ ପକୋଡି ପକଡି କଲି ତମକୁ ଡାକିନି?
ଅହ ତୁ କଲେ ଡାକିବୁ।
କଣଲ ମୁଁ କଲ ଡାକିବିନି?
ନା ତୁ କା ଗଲେ ଡ଼ାକୁ?
ଆଉ ତତୁ କର ନାଇଁ କି?
ହୁଁ ଆଉ ବୁଲାବୁଲି ନାଇକିରେ କଣ? ସନ୍ଧ୍ୟାବେଳୁ ବୁଲାୁ ନାହିଁ ଘର ବଇଚୁ।
ହଁ ବରା କଣ କରିବା କ ଏମିତି ଆଉ ବୁଲାବୁଲି କରୁନି ସନ୍ଧ୍ୟାବେଳଟା ଯେ ବର୍ଷା ହଉଛି କଣ କରିବୁ କହ। ତାପରେ ଟିକେ ମୁଣ୍ଡଟା ଟା ଟିକେ ଦ୍ଵନ୍ଦରେ ଅଛି କଣ କରିବ ବୋଲି ସଆଡେ ପୁଣି ପରୀକ୍ଷା ଫଳ ବା ହାରିନି।
ଓହ କେବେ ବାହାରିବ ପରୀକ୍ଷା ଫଳ ଟା?
ଏ ଜାଣି ପରୀକ୍ଷା ଫଳ ଟା ଯେ କେବେ ବାହାରିବ? ଯେତେ ଶୀଘ୍ର ବାହାରିବ ନାଇଁ ପ ଏବେ ଯାଇଏ ତାର ତାରିଖ ଆସନି।
ଓହୋ
ସେଇଟା କା ଯୋଗ କିି ଅଛି ସେଇଟା କଣ ହବ ପରୀକ୍ଷା ଫଳ। ତାପରେ ଏପଟ ବହି ଆସିବାର ଥିଲା ସେ ବହି ବି ଆସୁନି।
ଦ୍ୱନ୍ଦରେ ଅଛୁ।
ଦ୍ୱନ୍ଦରେ ଅଛି ବର୍ତ୍ତମାନ କଣ କରିବା।
ଆଉ କଣ କରିବା କଣ ଆଗକୁ ନି ପଦି ନବା କିଛି ଜାଣି ହଉନି ନାଇଁ କି?
ଏବେ ତ ଭାବଛି ଟିକେ କଣଟେ କରିବା ଭାବଛି କେକ୍ ଟିକେ କରିବି ବୋଲି ଖାଇବି।
ହ ହ ହଉ ଆଉ।
ଆଉ ତୁ?
ଏବେ ତ ଠିକ ନହିଁ ଭବିଷ୍ୟ ସ ତ ଆଉ କଣ ଭାବିବି କହ?
ଓ ହ।
ଏପଟ ଟା ଠିକ ହେଇଗଲେ ଭବିଷ୍ୟତ କଥା ଚିନ୍ତା କରିବା।
ଆଛା। ଏବେ ଏବେ କହିଲି ଭୋଜି ଖାଇଯିବାର ଅଛି ହଁ ମା। ହ୍ୟାଲୋ।
ହଁ।
ଆ ସବୁ ଆଉ। ହ୍ୟାଲୋ।
ହଁ।
ହୁଁ କହ କଣ ଖବର କହ।
ଖିଆ ପିଆ ଚାଲିଥିଲା ଆଜି।
କିଛି ନାଇରେ ଏମିତି ସବୁ ଚାଲିଚି ଆଉ ତର?
ମୋର କଣ ଆଉ ଘରେ ତ ବଇଚି ଆଉ କଣ କରିବା।
ଏଇତ ଜୀବନର ଛୋଟ ଛୋଟ ଖୁସି ଆଉ।
ଆଉ ଏଥର ନୂଆ ବର୍ଷରେ କୁଆଡେ ବୁଲାବୁଲି?
ଏଥର ତ ଆଶା ଥିଲା ଯିବା ଦେଓମାଳି ବୋଲି ଆଶାଟା ଆଶାରେ ଏକା ରହିଯିବ ବୋଧେ ଲାଗୁଛି।
ନାଇଁ ଆଶା ବର୍ଷା ହେଇଗଲା ପରେ
ଉମ୍
ବର୍ଷା ହେଇଗଲା ପୁରା
ଆରେ, ଆରେ, ଆରେ, କଣ ଯିବା କହୁଛ ନା କଣ?
ଯିବା।
ଏପନ୍ତେ ନାହିଁ ଏବେ ଆଉ ଯାଇ ହବନି ଗୋଟେ ଦୃଷ୍ଟିରୁ।
ହଁ, ସେଇଟା ମୁଁ ଏଇ ଭାବୁଥିଲି। ଦେଖାଯାଉ କଣ ହଉଛି?
ହଁ ପରା, କଣ ଲାଗୁଛି ତତେ ଯାଇହବ ନା ନାଇଁ?
ହ କେଜାଣି କହି ହଉନି, କହି ହଉନି କିଛି।
ହଁ ଥିଲା କିନ୍ତୁ, ଯିବୁ ଦେଓମାଳ ଟିକେ ବୁଲାବୁଲି କରିବୁ ସେପଟ ସେ ଏଲୋରା ଏ ଗୁମ୍ଫା ବି ବନ୍ଦ ହେଇଯିବ ତାପରେ ଆଉ କେତେ
ଏବେ ବନ୍ଦ ହେଇଯିବ ବୋଧେ।
ଏବେ ବନ୍ଦ୍ ହେଇଗଲାଣିକି?
ବୋଧେ ବନ୍ଦ୍ ହେଇଗଲାଣି, ମୁଁ ବି ଜାଣିନି ଭଲସେ।
ଓହୋଃ, ନାଇଁ ଶୁଣୁଥିଲେ ଏଇଟା ଗୋଟେ।
କଣ ଗୋଟେ କରିବ ବୋଧେ ବନ୍ଦ କରିଦବ ନା କଣ ଆଉ।
ହଁଅ-ଅ ସେଇଟା ସେ କଣ କଣ ବକ୍ସାଇଟ ଅଛି ସେ ବକ୍ସାଇଟ୍ ସବୁ ଖୋଲିବେ। ବୋଲି ଚାଲିଥିଲା ତ, କାର୍ଯ୍ୟକ୍ରମ ସବୁ। ତୁ ଗୋଟେ ଖରାପ ଲାଗିବ ଗୋଟେ ଥିଲା ଗୋଟେ ଜିନିଷଟେ ଦେଖି ହେଲାନି ଆମ ପାଖରେ ଥାଇ। କି ବୋଲଲେ?
ହଁ।
ହ୍ୟାଲୋ।
ହଁ‌।
ଉଁ ଏସବୁ କଥା, ନହେଲେ କିନ୍ତୁ ଭଲ ହେଇଥାନ୍ତା ସେପଟେ ଏଲୋରା କେଭ୍ ଯାଇଥାନ୍ତ୍ ତେ ଆଲମିରା ଗୁମ୍ଫା ତା ପରେ ଜଳ ପ୍ରପାତ ଦେଓମାଳି ଯାଇଥାନ୍ତେ ବହୁତ ଉଁ
ଏଥର ଯୋଉ
ହୁଁ ଉଁ ଆମେ ଏଥର ଜିରାଙ୍ଗ ପଳେଇଥିଲୁ।
ହେଲା ଆଉ। ମୋର ତ ଦୁର୍ଘଟଣା ଘଟି ଯାଇଥିଲା।
ହଁ ପରା କଣ କରିବା କହ? ଆମେ ଯୋଉ ଗଲୁ କିନ୍ତୁ ଏନ୍ଜୟ କଲୁ। ଜିରାଙ୍ଗ ଗଲୁ। ଖାଲି ଗୋଟେ ଜିନିଷ ମତେ ଟିକେ ଇଏ ଲାଗିଲା କି ଜଣେ ଜଣେ ଲାଗିଲା ଆଉ। ସେଠାକା?
ହେଲା ଆଉ।
ନାଇଁ ନାଇଁ ସତରେ। ମତେ ଟିକେ ଜଣେ ଜଣେ କାହିଁକି ଲାଗିଲା ବୋଲେ, ମୁଁ ଯୋଉଠି ଯୋଉ ବସରେ ଯାଉ ଯାଇଥିଲି ଦିଟା ବସ ହେଇଥିଲା। ଯୋଉ ବସରେ ଯାଇଥିଲି, ସେଇଠି ଗୋଟେ ବସ ରେ ମୁଁ ଥିଲି, ସେଠି ଆଉ ମୋ ସହ ଦି ଜଣ ଏକା ପୁଅ ଥିଲେ, ଆଉ ନହେଲେ ସମସ୍ତେ ଝିଅ।
ହୁଁ।
ସମସ୍ତେ ଝିଅ ଝିଅ ଅ ସମସ୍ତଙ୍କ ସବୁ ମୁଁ ମିଶିଲି ଭଲରେ ଏନ୍ଜୟ ଫେନ୍ଜୟ କଲୁ। ଡାନ୍ସ ଫାନ୍ସ କଲୁ ସବୁ ଝିଅମାନଙ୍କ ସହ
ହେଲା ଆଉ।
ଟିକେ ମନରେ ରହିଲା ଆଉ ଜଣେ ଜଣେ ପୁଅ ଆଉ ଦି ତିନି ଜଣ ପୁଅ ରହିଲେ ଗୋଟେ ବହୁ ଭଲରେ ଏନ୍ଜୟ କରିଥାନ୍ତୁ ବୋଲି ଆଉ।
ହଁ। ପୁରା ମସ୍ତି କରିକି ଆଇଛୁ ଆଉ।
ହୁଁ ହୁଁ। ଏଞ୍ଜୟ ତ କରିଚି
ତାପରେ ନାଚାନୁଚି କଲୁ, ଗଲାବେଳକୁ ପୂର୍ବ ରାତିରୁ ବାହାରିଲୁ। ରାତିର ନାଚାନାଚି କଲୁ ମତେ ସାର୍ କହିଲେ ଆଉ ବସ୍ ର ପୂଜା କରିବେ ବୋଲି, ମତେ ସେଇଟା କେତେଜଣ ଥିଲେ ତାପରେ ମତେ ଖୁସି ଲାଗିଲା, ଯାହା ହଉ ହେଲେ ବୋଲେ ସେଟର ପିଜିିର ଜଣେ ମ୍ୟାଡ ଅବନୀ ସାର୍, କାର୍ତ୍ତିକ ସାର୍
ଓହୋ।
ତାପରେ ତାପରେ ପିଜିର ଜଣେ ଗୋଟେ ବସ ଗଲା, ମୁଁ ଯୋଉ ବସରେ ବସିଥିଲି ମୁଁ ସେଟାର କଲି କଲି ବାହାରିଲୁ। ନାଚି ନାଚି ଷ୍ଟାର୍ଟ କଲୁ, ସେଟ ଗଲୁ ନାଚି ନାଚି ଗଲୁ ଦଶଟା ବେଳକୁ ବାହାରିଲୁ ହେଠୁ, ବାହାରିଲୁ ତାପରେ ଏଇଠୁ ଗଲୁ ଏଗାରଟା ବାରଟା ବେଳକୁ ନାଚିଲୁ, ତାପରେ ଶୋଇ ପଡିଲୁ। ମଝି ରାସ୍ତାରେ କଣ ହେଇଛି ମୁଁ ପଡିଗଲି ଶୋଇ ଶୋଇ। ମୁଁ ଲାଷ୍ଟ ସିଟରେ ଶୋଇଥିଲି, ପାଞ୍ଚଟା ସିଟ ଯୋଉ ଖାଲି ଥାଉଛି ପାଞ୍ଚଟା ସିଟ ଯୋଉ ଥାଉଛି। ଶୋଇଥିଲି ଶୋଇ ସେ ବସ ବାଲା ଏତେ ଜୋର ବ୍ରେକ୍ ମାରିଲା ମୁଁ ଡାଇରେକ୍ଟ ଆକୁ
ଯା ହଉ ପଢାପଢି ବି ହେଇକି ଆଇଛୁ। ଆମେ ଯାଇନଥିଲୁ ତ ସେଠ ଏଥିପାଇଁ ଏ ଦୁର୍ଘଟଣା ଘଟିଲା ତୋର ଦ ସହିତ।
ମୁଁ କହିଲି ମତେ ସେ ଦିଦି ମାନେ ସିନା କହୁଛନ୍ତି ଯେ କଣ ହେଲା କଣ ହେଲା କଣ ହେଲା? ମୁଁ ତ ଉଠିକିନା ଦେଖୁଛି, ଛାନିଆରେ ମତେ କଣ ଉପରେ ଦିଦି ମାନେ ସବୁ ଅଛନ୍ତି। ତାପରେ ତାପରେ ଦେଖୁଛି ମୁଁ ତଳେ ପଡି ଯାଇଛି।
ଆ
ତାପରେ ଉଠିଲି ତାପରେ ସେ ସାର ମତେ ସିଟ ଦେଲେ ସେ ସାରର ସିଟରେ ଶୋଇଲି
ତାପରେ ସାର ଡାକିଲ ବେଳକୁ ତୁ ଆଉ ଶୁଣନୁ।
ତାପରେ ସେ ସାର୍ ସେ ଯେତେବେଳେ ଆଉ ଡାକୁୁଚି ମୁଁ ଆଉ ଶୁଣିବାର ନାହିଁ।
ଏଲ ସାର୍ ଭାବୁଥୁବ ଆଉ କଣ ଏମାନେ ହୋଉଚ ଚନ୍ତି ହେଲେ ମୁଁ ତାକୁ ଶୋଇବାକୁ ଜାଗାଟେ ଦେଲି ମୁଁ ଡାକିଲେ ଶୁଣୁନି।
ତାପରେ ହଁ ସେ ଏଇ ଇଏରେ ଆମେ ରହିଲା ବସ ଆମର ତପ୍ତବାଣୀରେ ଫାଷ୍ଟ ତପ୍ତପାଣି ତପ୍ତପାଣି ଜାଣିଚୁ?
ହୁଁ ହୁଁ ଯାଇଛି।
ମୁଁ ଭାବିଲି ହଁ ଉଷ୍ମ ଜଳାପ୍ରଭା ଉଷ୍ମ ଜଳପ୍ରପାତ ପାଣି ବାହାରୁଚି ଉଷୁମ ପାଣି ବାହାରୁଚି ମୁଁ ଭାବିଲି ଗାଧେଇବି ବୋଲି।
ଆ
ଯେ ଏ ଏତେ ରାତିରେ ମତେ ଇଚ୍ଛା ହେଲାନି ଅଳସୁଆ ଲାଗ୍ ଗିଲା ରାତି ଚାରିଟା ବେଳକୁ ହେ-ଚାରଟା ବେଳକୁ ୟାଡେ ପହଞ୍ଚିଲୁ। ସେ ଉଷ୍ମ ଜଳ ପ୍ରପାତାର।
ଚାରଟା ବେଳକୁ ପହଞ୍ଚିଲୁ ହଲୋ। ଭାବିଲି ନାଇଁ ଥାଉ। ଅ-ଏ ଉଷ୍ମ ଜଳପ୍ରପାତ୍ ତ ସେ ଗରମ ପାଣିରେ ଗାଧେଇଲା ଲେଖା ତ ହବ କାହିଁକି ବେକାରରେ ଏତେ ରା ତିରେ ଗାଧେଇବି ବୋଲି ଅଳଶ
ନାଇଁ ସେଟାରେ ଗାଧେଇଥିଲେ କଣ ସେ ଚର୍ମ ରୋଗ ହରିକା ଭଲ ହୋଉଚି ନା କଣତି ମୁଁ ଭାବୁଚି
ହଁ ମୁଁ ବି ଶୁଣିଚି ସେଠି କୋହୁଚନ୍ତି ସବୁ ସେଇ ଏ ପାଣିରେ ଗାଧୋଇଲେ
ଚର୍ମ ରୋଗ ଗାଧେଇଥାନ୍ତୁ ନା ଚର୍ମ ରୋଗ ହରିକା କଣ ଅଛିକି?
ଉ-ନାହିଁ ଅବଶ୍ୟ କିଛି ନାହିଁ ଯେ
ଆଉ କିଛି ତ ନହିଁ ତାହେଲେ ଚଳିବ।
ଭଲ ବୋଲି ଶୁଣିଥିଲି ଖାଲି ଗାଧେଇବା କଥା କିନ୍ତୁ ଆଉ ନାଇଁ କି?
ହଁ ସେମତି ଗାରେଇବା କଥା ଆଉ।
ହୁଁ ତାପରେ ସେଇଠୁ ବାହାରଲୁ ସେଠୁ ବାହାର୍ ନା ଗଲୁ ଆମର ଜିରାଙ୍ଗ୍ ପାଇଁ ବାହାରଲୁ ଡାଇରେକ୍ଟ ଆଉ।
ହୋଉ।
ଜିରାଙ୍କ ପାଇଁ ବାହାରଲୁ। ତାପରେ ଅଧା ରାସ୍ତାରେ ନଅଟା ବେଳକୁ ଜିରାଙ୍କ ପାଖାପାଖି ପହଞ୍ଚିଲୁ ନା ଟିଫିନ୍ କଲୁ।
ଉଁ। ହୋଉରେ ମୁଁ ଟିକେ ବଜାର ଯାଇକି ଆଉଚି।
ହୋଉ ହୋଉ ଠିକଅଛି। ହୋଉ ରଖୁଚି ତାହେଲେ ଆଉ ହୁଁ ହୁଁ।
ହଁ।